ଗୁଡ଼୍ ଇଭିନିଂ ମ୍ୟାଡ଼ାମ।
ମାଡ଼ାମ ନମସ୍କାର ଆଉ କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଆଉ ଦିନ କେମିତି କଟୁଛି?
ଦିନ ଚାଲିଛି ଖରା ମାସ ଯେହେତୁ ସୁଖରେ ଦୁଃଖରେ ଲାଗି ଲାଗୁଛି।
ହଁ ଆଉ ପଖାଳ‌ ଭାତ ଚାଲିଥିବ ଆଉ।
ପଖାଳ ଦହି ପଖାଳ ମାନେ ସବୁ କିଛି ହେଇ ଯାଇଛି।
ହଁ ଆଉ ଆପଣଙ୍କର କ୍ଵାଲିଫିକେସନ ଟା କଣ କି ମ୍ୟାଡ଼ାମ? ଆମଙ୍କ ପଢାପଢି ଆପଣଙ୍କ ପଢାପଢି କେତେ କରିଛନ୍ତି କି?
ମୋର। ବିଏଡ୍ ସରିଛି ମ୍ୟାଡ଼
ଓ ବିଏଡ୍ କରଛନ୍ତି।
ହଁ ମୁଁ ଆନ୍ଧ୍ର। ରେ
ଓ ଆନ୍ଧ୍ରରେ କରିଛନ୍ତି ଓହୋ କୋଉ କୋଉ ସେ ସବଜେକ୍ଟରେ କରିଛନ୍ତି।
ଆମର ଅ ମୋର ପି ସି ଏମ୍ ସବଜେକ୍ଟ ମାନେ ଫିଜିକ୍ସ କେମିଷ୍ଟ୍ରି ନୁଏ। ଯୋଉଟା କି ମାନେ ଆନ୍ଧ୍ରା। ବିଏଡ୍ ଏମତି ହୁଏ ଯେଉ ପର୍ଟିକୁଲାର ଆମେ ଯେମିତି ଗ୍ରାଜୁଏସନ୍ କଲେ। ଆମର ଗୋଟେ ସବଜେକ୍ଟ ଉ ପରେ ନେଖିକି ଯୋଉ। ଉ ମାନେ ଆମ ଆମକୁ ପାଠ ପଢୁ ଆମେ ଗୋଟେ ସବଜେକ୍ଟ ନେଇକି ସେମିତି ହୁଏନି ଆମ ଆନ୍ଧ୍ରାବେଳେ। ସେଠି କିଛି ଓ ଅଲଗା ମାନେ ଯେମିତି ଗୋଟେ ଶିକ୍ଷକ ଗୋଟେ ଛୁଆକୁ କେମିତି ପାଠ ପଢ଼େଇବେ। ମାନେ ସେ ସବୁ ଟପିକ୍ ଉପରେ ଆମ ପାଠ ପଢୁ ସେଠି ଏମିତି ମାନେ ସିଲାବସ୍ ହିଁ ଅଲଗା ସେଥିର।
ତ ଆପଣ ରେଗୁଲାର କ୍ଲାସ କରୁଥିଲେ। କି କେମିତି
ନାଇଁ ରେଗୁଲାର ରେଗୁଲାର କ୍ଲାସ କରୁନଥିଲା ଆମେ। ଆମେ ଏଁ ଖାଲି ଏକ୍ଜାମ ଦବାକୁ। ଯାଉଥିଲୁ।
ଓହୋ କେତେଟା ଏକ୍ଜାମ ହୁଏ। ମାନେ କେତେ ବର୍ଷରଥିଲା ସୋ ବିଏଡ୍ ଟା।
ଦୁଇ ବର୍ଷର କୋର୍ସ।
ହଁ।
ସେଠି ଚା ରିଟା ହୁଏ ମ୍ୟାଡ଼
ଓ ଚାରିଟା ସେମିଷ୍ଟାର ନା। ତ ଛଅ ମାସ କୁ ଥରେ କି କଣ।
ହଁ ଛଅ ମାସକୁ ଥରେ।
ଓହୋ ଏକ୍ଜାମ ପାଇଁ କଣ। ହାଡ୍ ଥିଲା ନା ଏମତି।
ହଁ ପଢାପଢି କଲେ ହେଇଯିବ। ସେତି କିଛି ହାଡ୍ ନଥିଲା ବାକି ତାପରେ ଯେଉଁ ତାଙ୍କୁ ଯେଉଁ ଆମର ପ୍ରାକ୍ଟିକାଲ ଟା ହୁଏ। ଆସାଇନମେଣ୍ଟ ଯେଉଁଗୁଡ଼ା ହେଲେ। ଆକୁ ହୁଏ ସେଇ ସେଇ ଜିନିଷ ହଁ ହୁଏ ହୁଏ ଆସାଇନମେଣ୍ଟ ବହୁତ ହୁଏ ଏଟା ବହୁତ କଷ୍ଟ ସେଟା ମ୍ୟାଡ଼ାମ।
ଓ ମାନେ ସେଣ୍ଡ ମେ ଲେଖିବା ପାଇଁ ନା ସେଟାସେ ସେଣ୍ଟ ମେଟ ଟା ଘରୁ କରିବାକୁ ହୁଏ।
କିଇ ନେଇକି ଦବାକୁ
ଓ ସେଇଟା ସବମିଟ କରିବାକୁ ପଡେ ନା। ଆଉ ତମେ ଯୋଉ ଏକଜାମ ଟା ଦଉଥିଲ ସେଟା ନିଜ ଲୋକେସନ ରେ କି? ଆଉ କୋଉ ଅଲଗା ଜାଗା ଯିବାକୁ
ମାନେ ଆମର ୟୁନିଭରସିଟି ଟା ଆନ୍ଧ୍ରା ୟୁନିଭରସିଟି। ଯଉଟା କି ବିଶାଖାପଟନମ ରେ ଅଛି।
ହୁଁ ଓ ବିଶାଖାପାଟନମ୍ ହୁଁ ହୁଁ ହୁଁ।
ଆମକୁ ଗୋଟେ ଗୋଟେ ଯେଉଁ କଲେଜ ମିଲ୍ଥିବ ମାନେ ଏବେ ଗୋଟେ ହେଲା ଗୋଟେ କୋଟେ କଲେଜ ସେ କଲେଜକୁ ଯାଇ ଏଜାମ ଦବାକୁ ପଡେ। ଆମର ଯୋଉ କଲେଜ ଥିବ ଆମ କଲେଜ ର ସେଣ୍ଟ୍ର ଯେମିତି
ଓହୋ ତମେ ମାନେ ଏକା ଯାଉଥିଲ କି କେତେଟା ସାଙ୍ଗ ହେଇକି ମିଶେଇିକି ଯାଉଥିଲ। କି କେମିତି କରୁ
ଆମେ ସମସ୍ତେ ଆ ଆମ ଗୋଟେ ଏଜେଣ୍ଟ ଥରୋ ରୁ ଆମେ ଆଡମିଶନ୍ କରିଥିଲୁ ମ ତ ସେଥିରେ ଯେନ୍ତା ଆମ ସମସ୍ତଙ୍କୁ ନେଇକି ଯାଉଥିଲେ ଏକ୍ଜାମ ଦେବାକୁ। ହଁ ମାନେ ସେଠରେ ଏ ବାପା ମା ବି ଯାଇପାରିବେ।
ଗୋଟେ ଭେକେସନ ବି ହେଇଯାଉଥିଲା ବୁଲାବୁଲି ବି ହେଇଯାଉଥିଲା। ସେ ନା
ଆଜ୍ଞା ବୁଲାବୁଲି ବି ହେଇଯାଉଥିଲା। ମାନେ ସେଠିରେ ଏମତି କିଛି ନାହିଁ ଯେ ମାନେ ରେଷ୍ଟ୍ରିକସନ ଟାଇପ କିଛି ନାହିଁ ଯୋଉ ଘରେ ବାପା ମା ନାଇଁ
ହୁଁ ହୁଁ ହୁଁ ଓହୋ ଓହୋ ଏମିତି ଆଉ ଯାଇକି ରୁହା କେମିତି କଠ ରହୁଛି
ଆମେ ଯାଇକି ସେଠି ଆମ ଆମର ଗୋଟେ ଗ୍ରୁପ ଥିଲା ମ୍ୟାଡ଼ମ୍ ଯୋଉଠି ଆନ୍ଧ୍ରାରେ ଯେ ସେ ଜଣ ଷ୍ଟୁଡେଣ୍ଟ ବିଏଡ଼ କରିଥିଲେ ସେ ଗ୍ରୁପ ଥିଲା ସେଥି ସାରଜା କମତି ଆମର ସାର୍ ଯାକ ନମ୍ବର ପଠେଇ ଦଉଥିଲେ ଲଜନ ନମ୍ ମାନେ ଆପଣଙ୍କୁ ଯୋଉ ଆପଣ କମ୍ଫଟେବଲ ହିସାବରେ ଯୋଉ ଲଜ ଦେଖିପାରିବେ କି ରହିପାରିବେ ସେମିତି କମ୍ ଫ ତାପ୍ ରେ ଲଜ୍ ର ନମ୍ବର୍ ପଠେଇ ଦେଉ ସେ ହୁଁ ମାନେ ଯୋଉ ଇଚ୍ଛା ସେଠି ରହିପାରିବେ।
ଆଉ ସେଇଠି ଯାଇକି ସମସ୍ତେ ଯି ଯା କମ୍ ଫ ଟେବୁଲ୍ ସେବି ନିଜ ସାଙ୍ଗ ଗ୍ରୁପ ଯାଇକି ସେଠି ରହିକି ତାପରେ ଏଗ୍ଜାମ୍ ଦେବାକୁ ଯାଉଥିଲି।
କଲେଜ୍ ମାନେ ଗୋଟେ ତିନ୍ ଜଣଙ୍କୁ ଗୋଟେ ରମ୍ ଏମତି କି ଦି ଜଣଙ୍କୁ ଗୋଟେ ରମ୍ ଏମତି ରହୁଥିଲେ।
ଓହୋ।
ହଁ ମାନେ ପଇସା ଟା ନିଜ ନିଜେ ଇନକ୍ଲୁଡ କରୁଥିଲେ ନିଜେ ହଁ ହେଲେ ସାର୍ ଗୋଟେ ଗୋଟେ ସାର୍ ଆଗରୁ ଆମକୁ କହି ଦୋଉଥିଲେ ଯେ ମାନେ ତିନ୍ ଜଣ ଗୋଟିଏ ତିନି ଜଣଙ୍କୁ ଗୋଟିଏ ରୁମ୍ ଏମିତି ତିନି ଜଣଙ୍କୁ ଦି ଜଣଙ୍କୁ। ହଁ।
ଆଉ ଏଇ ଯୋଉ ବିଏଡ୍ ତା କରୁଥିଲେ। ଦୁଇ ଦୁଇ ବର୍ଷ ଲାଗୁଥିଲା ନା ତ ସେଥିପାଇଁ ଆଁ ଆ କହିପାରିବି ଟୋଟାଲ ଖର୍ଚ ଟା କେତେ ହଉଥୁଲା?
ଆମର ଦେଖିବାକୁ ଗଲେ ମୁଁ ଦୁଇ ବର୍ଷ ଆଗରୁ ଯେଉଁ ବି ଏଡ଼୍ ସରେଇଥିଲି ଟୋଟାଲ୍ ଖର୍ଚ୍ଚ ଟା ମୋର ଓ ହେଇଯାଉ ତାଲେ ଲକ୍ଷେ ପାଖା
ଓ ଦୁଇ ବର୍ଷ ଆଗରୁ କଥା କୋହୁଛନ୍ତି ନା।
ବର୍ତ୍ତମାନ ମୁଁ ସାର୍ଙ୍କୁ ପଚାରିଥିଲିାନେ ମୋତେ ମୋତେ ଜଣେ ସାଙ୍ଗ କହିଲେ ଆପଣଙ୍କ ଏଜେଣ୍ଟ୍ କୁ ପଚାର ଦେଇ ପାରିବି କି ବୋଲି ମତେ କହିବାରୁ। ମୋ ସାର୍ଙ୍କ ପଚାରଥିଲୁ ସାର୍ କହିଲେ ଲକ୍ଷେ କୋଡିଏ ଟଙ୍କା କହୁଥିଲେ ସେମିତି ହେଲେ ଅଧିକା ତ କି ପଢିବାକୁ
ହଁ ଯିବା ଆସିବା ହଁ ସେଇଟା ତ ଏକ୍ଟ୍ରା ଅଛି ନା ହଁ ଆଉ ଯୋଉ ଆମ ଯୋଉ ପଢାପଢି ପାଇଁ ଯୋଉ କୋର୍ସ ଅଛି ସେଟା କଣ ସେମାନେ ପ୍ରୋଭାଇଡ କରିବେ ଯୋଉ ବୁକ୍ସ୍ ଅଛି କି?
ଯାକ ଯୋଉଟା ଅଛି ସେ ଆମକୁ ଆମକୁ ତ ଯେମି ହେଲେ ବି ଆମକୁ କୋର୍ସ ଫି ଦବାକୁ ପଡେ। ଆମେ କୋର୍ସ ଫି ଦେଇ ଦିଏ ତ ଆମକୁ ସେ ତାଙ୍କ ହଁ କୋର୍ସ ଫି ହଁ ଦେବା ଜାଗାରେ ସେମାନେ ବୁକସ୍ ଗୁଡାକ ହଁ ଯାହା ଆଣିବ। ତାଙ୍କେ ଆମକୁ ଦେଇଥାନ୍ତି।
ହଁ ହଁ ହଁ
ହୁଁ
ତ ଏ ଆଉ ଲକ୍ ହେ ଦେଖିବାକୁ ଗଲେ ଠିକ ଅଛି କିନ୍ତୁ ଏବେ କେମିତି ଅଛି ସେଟା
ଏବେ ବର୍ତ୍ତମାନ ବଢି ଯାଉଛି ଆଗକୁ ମାନେ ଏମିତି ଏମିତି ନାହିଁ କି କମିବ ସେମିତି କିଛି ନାହିଁ ଆଗକୁ ଯେତେ ବି ହଁ ମାନେ ଦେଖିବାକୁ ଦେଖିବାକୁ ଗଲେ ଓଡ଼ିଶା ଓଡିଶା ରେ ଯେତେ ପୁଅ ଝିଅ ଅଛନ୍ତି ସମସ୍ତେ ବିଏଡ କରୁଛନ୍ତି ମାନେ
ହଁ ସମସ୍ତେ ବିଏଡ୍ କରୁଛନ୍ତି ହଁ ଆଉ ଏଇ ଆମ ଆନ୍ଧ୍ର ବିଏଡ୍ କେତେ ଡିଲେଇଟ୍
ଅ ଭେଲିଡ ଗୋଟେ ହବ ହବନି କି ମ୍ୟାଡ଼ମ୍ ଆପଣ ମାନେ ପଇସା ଦେଇକି ଏତିକି କରୁଛନ୍ତି ଭେଲିଡ କିଛି ଗୋଟେ ଭେଲିଡ ହେଇଥିବ ନା ହଁ ତ ରହୁଛି।
ଓ ହୋ ଆଉ ଆମର ରେଗୁଲାର ହେଲେ କିନ୍ତୁ ଆମ ଯୋଉ ପିଲା ଏକଜାମ୍ ଦେବେ ରେଗୁଲାର ବିଏଡ୍ ଯୋଉମାନେ କରିଥିବେ ତାଙ୍କୁ ଟିକେ ଫାଷ୍ଟ ଡିଫରେନ୍ସ ଫାଷ୍ଟ ଡିଫରେନ୍ସ ଦେବେ ହେଲା ତାପରେ ଆମର ଆନ୍ଧ୍ର ବିଏଡ୍
ଏମିତି ହୁଏ ହେଲେ ସତ କହିବାକୁ ଗଲେ ଏବେ ମାନେ ଗୋଟେ ଦଶ କି ଦଶ ଦଶ ହଜାର କି ପନ୍ଦର ହଜାର ଡିଫରେଣ୍ଟ ଥିବ ଆପଣ ଷ୍ଟେଟ୍ ବିଏଡ୍ ଏମିତି କଲେ ବି ସେଠି ବି ପଇସା ଦବାକୁ ପଡେ ମଧ୍ୟ
ହଁ ହଁ
ହଁ ହଁ ସେଠି ବି ଖର୍ଚ୍ଚ ଲାଗେ ଆପଣ ଦିଟା ଭିତରେ ଯୋଉଠି କଲେ ବି ସେମ୍ ଆପଣଙ୍କ ପାଇଁ ହେଲେ ଆନ୍ଧ୍ରରେ ଟିକେ ହେଲେ ଆନ୍ଧ୍ରାରେ ଟିକେ ଏକ୍ଜାମ ଦେବାକୁ ଯୋଉ ଯଉଛେ ଯାଉଛେ ଆମେ
ହଁ
ପଇସା ଟିକେ ଅଧିକ ପଡିବ ତା ଅପେକ୍ଷା ଏ ଷ୍ଟେଟ ବିଏଡ୍ କରିବା ଅପେକ୍ଷା ଟିକେ ଦଶ କୋଡିଏ ହଜାର ଟିକେ
ଅଧିକା ଯିବା ଆସିବା ପାଇଁ ନୁହଁ।
ଆଜ୍ଞା ଆଜ୍ଞା
ଜଉ ଗମେଣ୍ଟ ବି ସେଟା ନିଜ ଲୋକସନଟେ ମିଲିଯାଏ।
ହ ହଁ ହଁ ହଁ ହୁଁ ୟୁନିଭର୍ସିଟି ହିସାବରେ ରହିଲା।
ଓହୋ ଆପଣଙ୍କର ଗ୍ରୁପରେ ଏଇଟା କେତେ ଜନ ଥିଲେ।
ମୋର ଗ୍ରୁପରେ ଥିଲେ ମ୍ୟାଡ଼ମ୍ ଏମିତି ଥିଲୁ ସାଙ୍ଗ ତ୍ୟାକ କହୁଛନ୍ତି କି? ହଁ ଝିଅ ପୁଅ ମିଶିକି ଥିଲୁ କେତେଜଣ ଗୋଟେ ହେବ ମାନେ ପଚିଶ ତିରିଶ ଜଣ ହେଇଛି। ଥିବ।
ଓହୋ ବଡ ଗ୍ରୁପ ଟ ଥିଲେନି ମ ଆପଣ ଘରୁ ପଢାପଢି ପଢ଼ାଢି କରିଛନ୍ତି ନାଇକି ଘରୁ ପଢାପଢି କରିକି ଖାଲି ଏକ୍ଜାମ ଦେବାକୁ ଯାଇଛନ୍ତି। ଆଉ ସେ ସେଠିରୁ କୋଉଠିକୁ ବୁଲିବାକୁ ଯାଇଛନ୍ତି? ଏକ୍ଜାମ ଦେବା ସମୟରେ
ହଁ ଯାଇଛି ଆଜ୍ଞା ହୁଁ ସେଠି ଗୋଟେ ମ ମନ୍ଦିର ଅଛି ଯେଉଁ ନୃସିଂହ ମାନେ ନୃସିଂହନାଥ ମାନେ ନରସିଂହହା ମନ୍ଦିର
ଓହୋ ହଁ ସେ ପାଖରେ ଅଛି ହଁ।
ହଁ ସେ ପାଖରେ ଅଛି ଆଉ ଗୋଟେ ମନ୍ଦିର ଅଛି ଯୋଉ କଣଟା ହନୁମାନ ମନ୍ଦିର।
ଓହୋ ଆମ କେଉଁ ସମୟରେ ମାନେ ବୁଲିବାକୁ ଯାଉଥିଲି ଏକଜାମ ତ ଚାଲିଥିବ ନା ତ
ଆମର ଏକ୍ଜାମ ସମୟ ଏମିତି ଥିଲା ମ୍ୟାଡ଼ମ୍। ସତ କହିବାକୁ ଗଲେ ମାନେ ବୁଲିବା ବୁଲି
ହୁଁ ଓହୋ ଦିନ ବେଳା ଯାଉନଥିଲି ଏ ଦିନ ବେଳେ ଏକଜମ ଦେବାକୁ ଯାଉଛି
ହୁଁ ମାନେ ଦଶ ତା ନହେଲେ ଏଗାରଟାରେ ଏକ୍ଜାମ ରଖିଦଉଥିଲେ ତ ଆମକୁ ଯିବାକୁ ଟାଇମ୍ ହିଁ ମିଳୁନଥିଲା। ଘଣ୍ଟା ଦିଟା ନା ଚାରିଟାରେ ଏମତି ଏକଜାମ ସୁରୁଥିଲା ନା ଆମର ତ ଯୋଉ ଚାରିଟା ପରେ ଯୋଉ ମଳୁଥିଲା ଆମକୁ ସମୟ ହଁ ଚ କହୁ ଥିଲୁ ଏଗାର ଷ୍ଟାର୍ଟ ହଉଥିଲା ଦିଟାରେ ସରୁଥିଲା ତ ଆମକୁ ଏବେ ଗଲେ ମାନେ ଚାରିଟାରେ ବୁଲିବାକୁ ମିଳୁଥିଲା ସମୟ ଆଉ ସତ କହିବାକୁ ଗଲେ ମ୍ୟାଡମ ଆମ ଗଟେ ଯେମିତି ବର୍ଷା ଖରା ଯେମତି ଜଣା ପଡୁଛି ନା ଶେଶେ ସାଇ ମାନେ ସେପଟ ଏରିଆ ସେପଟ ଜାଗାରେ ନା ବର୍ଷା କଣ ଆପଣ ଜାଣିପାରିବେ ବର୍ଷା ମାସରେ ଗଲେ ମଧ୍ୟ ସେ ଜାଗାକୁ
କେମିତି ବର୍ଷା ହଉନଥିଲା କି କଣ ଓହୋ ମାନେ ୱେଦର ଟା ବେଶୀ ଖରା କି ବେଶୀ ଥଣ୍ଡା ନେକ୍ ବେଶୀ ବର୍ଷା ନେଇକ
ନାଇଁ ନାଇଁ ସେପଟେ ବେଶୀ ଖରା ହିଁ ତମେ ନର୍ମାଲ ଏମିତି ବର୍ଷା ମାସରେ ଗଲେ ବି ସେଠି ଖରା
ଓ ସବୁବେଳେ ବର୍ଷା
ଖରା ଖରା ଖରା ଆଜ୍ଞା ହୁଁ ହୁଁ ହଁ ସନ୍ଧ୍ୟା ହଁ ସନ୍ଧ୍ୟା ଟାଇମ୍ରେ ତ ହଁ ସନ୍ଧ୍ୟା ଟାଇ ଟା ପାଣିପାଗ ସିଆଡେ ଭଲ ଥିଲା ଆଉ ସତ ପରେ ବର୍ଷା ଯେମିତି ହଉଥିଲା ନା ସେଇଠି ମାଟି ଭିଜୁ ନଥିଲା।
ଓହୋ ହ ତ ସେମିତି ଥିଲା ବାକି ହଁ ହଁ ବାକି ଏକ୍ଜାମ ଟା ଠିକ ସେ ଦେଇକିନା ଯେତେ ଥର ବି ଯାଇଛନ୍ତି। ତି ମ
ଆଜ୍ଞା ହଁ ମଜାମଝି କରିକି ହଁ ସେ ପାଖ ଖରିଆ ମାନେ ଏମିତି ସମୁଦ୍ର କୂଳ ଜଳ ତୋ ସେ ପକ୍ଷେ ତ ସମୁଦ୍ର ପାଖରେ ହିଁ ଥିଲା। ତ ସେଠି ଯାଇକି ବୁଲାବୁଲି କରିବାଟା ମଜା ହିଁ କିଛି ଅଲଗା
ହ ହ ଠିକ ଅଛି ମ୍ୟାଡ଼ାମ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ହେଲାକି ଆଉ ବେଡ୍ ବିଷୟରେ ବି ମୁଁ ବହୁତ ଏନଫୋର୍ସମେସନ ଜାଣି ପାରିଲି ଧନ୍ୟବାଦ ରହିଲି ମାଡାମ୍